ହ୍ୟାଲୋ ହଁ କୁହ? ହୁଁ। ଭେରି ଗୁଡ଼୍ ଇଭିନିଂ ଏ ଵେଲୁ ବୈଲୂ ବୈଲୁ ସବୁ କଥା ହେଳେଳେ ଏମିତି ହୁଅନ୍ତି ପାଖରେ। ତୁ ଖାଇବାକୁ ଦିଅ? ଭୋକ ଲାଗିଲାଣି ବନେଇ ସାରିଲେଣି ମାଇ ଆଣୁଛନ୍ତି ଯାଉ ନେଇକି ଆସିବ ଯାଅ ହାଲୋ।
ଆଛା ସିଏ ସେ ତମର ମାନେ ହୁଁ କଣ ହବ ପିଇସି ପୁଅ ଛୋଟିଆଟା ହୁଁ।
ତାର ଟୁ କ୍ଲାସ୍। ହଁ କ୍ୟୁଟ କଥା ବହୁତ କଥା ବହୁତ ସ୍ମାର୍ଟ ସେ। ସେ ଆମକୁ ବିକି ହଁ ସେ ଆମକୁ ବିକିଦବ ସେମିତି ହିଁ ହିଁ। ହିଁ ମଜାକରେ କହୁଛି ମାନେ ବହୁତ ସ୍ମାର୍ଟ୍ କିନ୍ତୁ ବାକି ତାର ଟୁ କ୍ଲାସ୍। ହୁଁ। ତାର ଅଣ୍ଡା ରୁଟି ହେଇଛି ତ ଆମେ ନନଭେଜ ଖାଉନୁ ଆଜି ଆଉ ସେ ଯେ ଆମକୁ ଆସି ଦେଖଉଛି। ତା ସହିତ କଥା ହେବ ସେ ବହୁତ ସ୍ମାର୍ଟ ବହୁତ୍ ମାନେ ଏମିତି କଥା କିଛି ନାଇଁ ଯେ ସେ ଯୋଉଟା ବୁଝି ପାରୁନଥିବ ଆଇଦର ସେ ତମକୁ ରିଟନ୍ ରେ କିଛି କହିପାରିବନି। କାର୍ଟୁନ୍ ଦେଖୁଛ ତ ଏବେ ସିଏ ଟିକେ ଅଲଗା ମୁଡ୍ ରେ ଅଛି। ତାର ସିରିୟସ୍ ମୁଡ ଆଇଦର ମାନେ ମାନେ ମତେ ସେ ଏତେ ମାନେ ଢଗତ ଥାଏ ନାଁ ଢଗ ଓଡିଆର
ହଁ।
ସେଗୁଡା ମତେ ଏତେ ଜଣା ନାହିଁ ତାକୁ ବହୁତ ଜଣା ମତେ ପୁରା ରୋଷ୍ଟ କରିଦିଏ ମାନେ ଏତେ ଛୋଟ୍ ଛୋଟରୁ ସେ ଜାଣିଛି ରୋଷ୍ଟ କେମିତି କରାଯାଏ, ମଜା କେମିତି କରାଯାଏ, କୋଉ କୋଉ ମୁମେଣ୍ଟ ରେ କୋଉଠି ଶାନ୍ତ ରହିବ, କୋଉଠି ରାଗିବ, କୋଉଠି ଚିଲେଇବ, କୋଉଠି ମାନେ କଥା କହିବ ସେଟା ବି ତାକୁ ନଲେଜ୍।
ଯାହା ହଉ ନାଇଁ ଛୋଟ ପିଲା ଏବେଠାରୁ ସ୍ମାର୍ଟ ରହିବା ଦରକାର୍ ନିହାତି।
ହୁଁ ବହୁତ ସ୍ମାର୍ଟ ସେ ଫୋନ୍ ଆମେ ଏତେ ଛୋଟବେଳୁ ଟୁ କ୍ଲାସ୍ ରେ ଫୋନ୍ ଧରିଥିଲୁ। ସେ ପୁରା ଫୋନ ଧରିକି ୟୁଟ୍ୟୁବ ଚଲେଇଦବ ସବ ଆପ୍ ଇନଷ୍ଟଲ କରି ଗେମ୍ ଖେଳିଦବ ସବୁ।
ହଁ ଏବେକା ଜେନେରେସନ୍ ଆଉ ସେତେବେଳେ ଆମର ଜେନେରେସନ୍ କଣ ଥିଲା?
ହୁଁ ବହୁତ ଡିଫରେନ୍ସ ନା।
ମୁଁ ତ ମୋର ବୋଧେ କଲେଜ ପରେ ମୁଁ ମୋବାଇଲ୍ ନିଜେ କିଣ ନିଜେ କିଣିକି ଧରିଲି ବୋଧେ ହୁଁ।
ତମେ ନିଜେ କିଣିଲ ମୁଁ ନିଜେ କିଣିନି ବାକି ଯେ ମୁଁ କଲେଜ ହେଲା ପରେ ହିଁ ଧରିଲି ଟେନ୍ଥ ସରିଲା ପରେ। ଆଉ ଯୋଉ ଅନଲାଇନ୍ କ୍ଲାସ ଫ୍ଲାସ ହଉଥିଲା ଟେନ୍ଥ ବେଳେ ସେତେବେଳେ ବି ମୋତେ ଫୋନ୍ କିଣା ହେଇକି ଦିଆ ହେଇନଥିଲା। ମୁଁ ମାମା ଙ୍କ ଫୋନ୍ ୟୁଜ କରୁଥିଲି ଆଇଦର ବଡ ଦିଦି ଉଁ ତାଙ୍କର ଫୋନ୍ ରୁ ପଢ଼ୁଥିଲି ବାକି ଇ କଲେଜ ହେଲା ପ୍ଲସ୍ ଟୁ ଫାଷ୍ଟୟର କଲେଜ ଆଡ଼ମିଶନ ପରେ ମତେ ଘରେ ଫୋନ୍ ଦେଲେ। ଆଉ ବାବା ପ ପଚାରିବି ନାହାନ୍ତି ଫୋନ୍ ନେବୁ କି ନାଇଁ କୋଉ ମଡେ଼ଲ କଣ କିଛି ମାନେ ତୋର ଫୋନ୍ ଦରକାର କିଛି ପଚାରୁନାହାନ୍ତି। ସଡନ୍ ଗଲେ ଫୋନ ନେଇକି ଆସିଲେ ଆଉ ମତେ ଦେଖେଇଲେ ଏଇଟା ତୋ ଫୋନ୍ କହି।
ହଁ ସେତେବେଳେ ବି ସେତେବେଳେ ଏତେ ଇଏ ଫୋନ୍ ମିଳୁନଥିଲା ସେତେବେଳେ ମାନେ ଏବେ ଯେମିତି ଚଏସ୍ କରିବାକୁ ପଡୁଛି ଏଇଟା ସେଇଟା ନେବି ଏଇଟା ନେବି ୟାର କ୍ୟାମେରା ଭଲ ଅଛି। ତାର ବ୍ୟାଟେରୀ ଭଲ ଅଛି ୟାର ଇଏ ଭଲ ଅଛି ସେତେବେଳେ ଏତେ ଚଏ ମାନେ ଇଏ ନଥିଲା ଅପସନ୍ ନଥିଲା।
କିଣନ୍ତି ହଁ।
ହୁଁ।
ଆମ ଏବେ ଯୋଉଟା ମାନେ ବହୁତ ପ୍ରାଇଜ ହେଇଯାଇଛି ସେ ଫୋନ ଆ ଗେ ଟିକେ ଟିକେ କମ୍ ଥିଲା।
ହଁ ନାଇଁ ଏବେ ଫୋନ୍ ର ସବୁ ଟେକ୍ନୋଲୋଜି ବଢିଗଲାଣି ନା। ତ୍ର ପ୍ରାଇସ ଟିକେ ହାଇ ରହୁବ।
ହଁ, ତ ମୋ ବାବା ଯେବେ ଓପୋ ଫୋନ୍ ଧରିକି ଆସିଲେ ଆଉ ଯେ ମୋର ସେତବେଳେ ନଥିଲା ତ ମୋ ଫୋନ୍ ସବୁଠୁ ଭଲ। କାରଣ ସେବେ ନୂଆ ରିସେଣ୍ଟ ଆସିଥିଲା ନା।
ଉଁ ହୁଁ।
ହୁଁ। ଏ ବର୍ଷା ପାଇଁ ଲୁଗା ଶୁଖେଇବା ବି କଷ୍ଟ।
ସବୁ କିଛି ସବୁ କିଛି ଘରୁ ତ ବାହାରି ହଉନି ଲୁଗା ଶୁଖେଇବା ବହୁତ ଦୂର କଥା, ଆଛ ତମର ଟେରିସ ଥିବ ସେଥିରେ ବାନ୍ଧି ଦଉନ ଇଏ ଗୋଟେ ଧାଗା ଗୋଟେ ବାନ୍ଧଦିଅ।
ପ୍ୟାନ୍ ପବନ ପକ୍କା ହେଇଛି ଅଲରେଡି ଯେ କିନ୍ତୁ ମାନେ ଆଜିର କାଲିର କାଲି ଠୁ ଶୁଖିନି ନା ଏତ୍ ତେ ସାରା ଲୁଗା ହେଇଗଲା ବେଳକୁ ହଉନି।
ୱାସିଂମେସିନ୍ ଅଛି ନା?
ହଁ ୱାସିଂମେସିନ୍ ଅଛି। ଫିର୍ବି ସେରା କିନ୍ତୁ ଆମର ଟାରିସ ନାଇ ଆମର ଛା ମାନେ ଇଏ ମୋର
ହଁ ବୁଝିଲି ଯେ, ନାଇଁ ୱାସିଂମେସିନ ଯୋଉ ଅଛି, ୱାସିଂମେସିନ ଡ୍ରାଏର
ଡ୍ରାଏ କ୍ଲିନ ହୁଁ, କିନ୍ତୁ ପୁରା ବି ଶୁ ତାକୁ ହାୱା ଲଗେଇବାକୁ ପଡ଼େ, ସେ ଖାଲି ଓନ୍ଲି ଚୁପୁଡ଼ିକି ମାନେ ଯୋସ୍ ଟା ଟିକେ ହିଁ ଶୋକ୍ କରେ ତା ଖରା ହଁ ଥାର୍ଟି ପର୍ସେଣ୍ଟ ହୁଁ। ହୁଁ। ଆଉ କଣ କରୁଛ ତମେ ଏବେ ଖାଇ ସାରିଲଣି ଡିନ ଡିନର ସରିଲାଣି?
ନାଇଁ ନାଇଁ ନାଇଁ ଏତେ ବେଳାବେଳି କିଏ ଖାଇବ।
ତ ମୁଁ ଯାହାକୁ ପଚାରୁଛି ସିଏ ସମସ୍ତେ କହୁଛନ୍ତି ଲେଟ୍ ମୁଁ ହିଁ ଜଲ୍ଦି ଖାଇ ଦିଏ କି ମୁଁ ବା ଟୁସନ୍ ରୁ ଆ ସେ ସାତଟାରେ କଣ ଯେ ଆଗେ ଯେତେବେଳେ ସ୍କୁଲରେ ମୁଁ ଯାଉଥିଲି ମୁଁ ଟ୍ୟୁସନ୍ ରୁ ଆସିବି ସାତଟାରେ ସାତଟା ପରେ ମୁଁ ସାଢେ ସାତଟା ଆଠଟା ଭିତରେ ମୁଁ ଟ୍ୟୁସନ୍ ରୁ ଆସିବି ମାନେ ଖାଇବି ରୁଟି ମା ବନେଇକି ରଖିଥିବେ ପିଆଜି ତରକାରୀ କିଛି ହେଇଥିବ ସାଢେ ସାତଟା ଆଠଟା ଭିତରେ ମାନେ ମୁଁ ଆସିଲେ ବି ଖାଇଦିଏ ସାଙ୍ଗେ ସାଙ୍ଗେ ଭୋକ ଲାଗେ ମତେ। ବେଳେ ବେଳେ ଖେଳୁଥାଏ କି କିଛି କରୁଥାଏ କି ସାଢେ ସାତ ଆଠ ଭିତରେ ଖାଇଦିଏ। ଆଉ ଏବେ ବି ମାନେ ମୋର କଲେଜ୍ ହେଲାଣି ମୁଁ ଜଲଦି ହିଁ ଖାଇଦିଏ ଯାହାକୁ ପଚାରିବ ଏତେ ଜଲ୍ଦି କିଏ ଖାଇବ ମାନେ ସମସ୍ତଙ୍କର ଦଶଟା ଏଗାରଟା ଏମିତି ଆଉ ମୁଁ ବି ଜଲ୍ଦି ଖାଇଦିଏ।
ସେଇଟା ତମର ଅଭ୍ୟାସ ରହିଯାଇଛି ଆଉ।
ହଁ
ନାଁ ନାଁ ନହେଲେ ଛୋଟ ବେଳେ ମୁଁ ବି ନାଦିକି ହେଲେ ଆମର ଅଧରାତି ହେଇଯାଏ। ଏଇନା ଯେତେଟା ବାଜିବ ଦଶଟା ବାଜିବ ନା ଦଶଟା ବେଳକୁ ଆମର ହେଇଥିବ ଅଧାରାତି।
ହଁ ଆମ ଘରେ ବାବା ମାମା ଟିକେ ଲେଟ୍ ରେ ଖାଆନ୍ତି ନହେଲେ ଦିଦି ଆଉ ମୁଁ ଆମ ଭାଇ ଆମେ ସବୁ ଜଲ୍ଦି ଖାଇଦଉ। ମାମା ନଅଟା ଭିତରେ ବେଳେ ବେଳେ ବାଇଚାନ୍ସଲି ବେଲ ବେଳେ ବେଳେ ହିଁ ଲେଟ୍ ହୁଏ ନହେଲେ ଆମର ସମସ୍ ମାନେ ଆମେମାନେ ଜଲ୍ଦି ଖାଇଦଉ ଭୋକାଳୁ ଗୁଡା ଭୋକ ଲାଗେ।
ନାଇଁ ସେ କଥା ନାଇଁ ଜଲ୍ଦି ବି ମାନେ ଖାଇକି ଶୋଇପଡିବାଟା ବି ଭଲ। ମାନେ ସାତଘଣ୍ଟା ବିି ନିଦ କମ୍ପ୍ଲିଟ୍ ହେଇପାରିବ ତମର। ଆଉ ସକାଳୁ ହଁ। କାଇଁ ଶୋଇବା ଟା କମ୍ପ୍ଲିଟ୍ ହବନି ତମେ ଜଲ୍ଦି ଖାଇଦେଲେ ଜଲ୍ଦି ଶୋଇପଡିବ ତ।
ତ ଆଗେ ଥିଲା ପ୍ଲସ୍ ଟୁ ପରଠୁ ଆଦତ ବିଗିଡି ଯାଇଛି ଶୋଇବାରେ।
ଆଛା କେତେଟା ବେଳେ ଶୋଉଛନ୍ତି?
ହାଲୋ।
ହାଲୋ ହାଲୋ।
ହାଲୋ ହୁଁ ମାନେ ମୋର କଣ ହାଲୋ। ଶୁଣାଯାଉଛି ହଁ ହାଲୋ।
ହଁ ଶୁଭୁଛି କ୍ଲିୟର ଆସୁଛି କଥା?
ହଁ ମୋର ଆକ୍ଚୁଲି କଣ ଗୋଟେ ବନି ଯାଇଥିଲା ବାଜି କି ଅଟୋମେଟିକ ତ ସେଟିଂ ର ସେଇଟା ହିଁ ମୁଁ ଦେଖିଲା ଭିତରେ ଶୁଣା ଯାଉନଥିଲା କିନ୍ତୁ ଏବେ ଶୁଣା ଯାଉଛି ନା?
ହଁ ହଁ ଶୁଭୁଛି କ୍ଲିୟର।
ହୁଁ ତ
ନାଇଁ ମୁଁ କହୁଥିଲି ଏବେ ଏବେ ଲାଷ୍ଟ ସେ ମାନେ ହାଏଷ୍ଟ ତମେ କେତେ ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ
ଅନିଦ୍ରା ରହୁଛ?
ଆ ଡେଲି ରହୁନି ମାନେ ଧରିନିଅ ଆଜି ଗୋଟେ ଦିନ ଶୋଇ ପାରିଲିନି ନା ତାର ଦିନକୁ ମତେ ବଢିଆ ନିଦହବ। ମାନେ ଗୋଟେ ଦିନ ନିଦ ନ କମ୍ପ୍ଲିଟ ହେଲେ ତା ଆର ଦିନକୁ ଭଲ ନିଦ ହୁଏନି। କିନ୍ତୁ ମାନେ ମୁଁ ଗୋଟେ ଦିଟା ଫୋନ ଆକ୍ଚୁଆଲି ଦେଖିଲେ ହିଁ ନିଦ ହୁଏନି। ସତ କଥା ଫୋନ ରଖିଦେଲେ ନିଦ ହେଇଯାଏ, ଗୋଟେ ଦିଟା ଥରେ ହାଇଏଷ୍ଟ ପୁରା ସକାଳ ଚାରିଟା ଯାଏ ଚାରିଟାରୁ ସାଢ଼େ ଚାରିଟା। ଯାଏଁ ଶୋଇପାରୁନଥିଲି। ସେଟା କେଜାଣି କଣ ନିଦ ହଉନଥିଲା ମେଁ ବି ଦିନରେ ଶୋଇ ଯାଇଥିଲି କି କଣ ଜଣାନାହିଁ।
ତାପରେ ଆଉ ଫୁଣି ଦିନରେ ଶୋଇଲ ନା ମାନେ ଆଉ କାଇଁ ଶୋଇବି ଦିନ ହେଇଗଲାଣି।
ମୋର ଦିନରେ ମୁଁ କେବେ ମାନେ ମୁଁ ଯେତେ ଥକିଗଲେ କି କାମ କରିଦେଲେ ମୁଁ ଦିନରେ କେବେ ଶୋଇପାରେନି। ମୋର ସେଡ୍ୟୁଲ୍ ପ୍ୟାକ୍ ଥାଏ ତମେ ମୋ ସେଡ୍ୟୁଲ୍ ଶୁଣିବ ତମେ କହିବ ଇଏ ଝିଅ ଏଡିକି ଟିକେରୁ ଏତେ କରିଦଉଚି।
ହିଁ ହିଁ ତାମାନେ ଘର କାମ ସବୁ କରିଦିଅ ବୋଧେ ତମେ?
ହଁ ମତଲବ୍ ନେବା ଆଣିବାରେ ମୁଁ କହିଦଉଛି ସେଥିରେ କିଛି ନାହିଁ ମାନେ ମୋ ଦିଦି କଲେଜ୍ ଯାଏ ନର୍ସିଂ କରେ। ତ ଆମର ସେ ଭୁବନେଶ୍ଵର ଯାଏ, ତ ତାକୁ ଡେଲି ଯିବାଆସିଆ ବସ୍ ରେ ତ ସେ ସକାଳେ ଆ ଟାରେ ଯାଏ। ତ ବାଟରେ ଛାଡିବାକୁ ଯାଏ ଜୁଡିସିଆଲ୍ ମାନେ ଆମର ବସ୍ ଷ୍ଟାଣ୍ଡ ଯାଏ, ଏବେ ବସ୍ ଷ୍ଟାଣ୍ଡ ରୁ ଏବେ ବସ୍ ଷ୍ଟାଣ୍ଡ ବି ଯାଉନି ଏବେ ବ୍ରିଜ୍ କ୍ରସ୍ କରିବାକୁ ପଡ଼ୁଛି ତ୍ରିଶୂଳିଆ।
ହଁ ତ୍ରିଶୂଳିଆ।
ସେଠୁ ସେ ତାଙ୍କ ବସ୍ ମାନେ ଆଗ ତାଙ୍କ କଲେଜ୍ ବସ୍ ଆସୁଥିଲା, ଏବେ କିଛି ପ୍ରୋବ୍ଲେମ ପାଇଁ ତାଙ୍କ କଲେଜ୍ ବସ୍ ଆସ୍ ସୁନି ତ ସେ ମୋ ବସ୍ ରେ ଯାଉଚି। ତ ସେ ତ୍ରିଶୁଳିଆ ଯିବୁ ବ୍ରିଜ୍ କ୍ରସ୍ କରି ତାକୁ ସେଇଠି ବସଷ୍ଟାଣ୍ଡ୍ ରେ ଛାଡ଼ିକି ଆସେ। ସଖାଳେ ତାପରେ ମୁଁ କଲେଜ୍ ଯେତେବେଳେ ଯାଉ ଥିଲି କଲେଜ୍ ଘରକୁ ଆସି କଲେଜ୍ ଯାଏ ଏମିତି। ମୋ ଭାଇ କୁ ସ୍କୁଲ ସେ ଛୋଟ ପୁଅ ଟା ଆମର ନାଇଁ ପିଇସିଙ୍କ ପୁଅ ମୋ ଭାଇ। ତାକୁ ବି ସ୍କୁଲ ଛାଡିବାର ଥାଏ, ତ ମୁଁ ଦିଦିକୁ ଛାଡେ ଚ ଚଗୁକୁ ମାନେ ମୋ ଭାଇ କୁ ଛାଡେ। ତାକୁ ଫୁଣି ସ୍କୁଲରୁ ଆଣେ ହଁ। ଏକା ସାଙ୍ଗେରେ ଟାଇମିଙ୍ଗ ସେମିତି ହଏନି ସଖାଳେ ସଖାଳେ ତ ଆଗ ୟାକୁ ଛଡ଼ିିଦିଏ। ନହେଲେ ତାକୁ ଛଡ଼ିଦିଏ ଯାହାର ଆଗ ଥିବ ତାକୁ ଛାଡିଦିଏ। ଏମତି ଦେନ୍ ତାକୁ ଦଶଟାରେ ସ୍କୁଲ୍ ରୁ ଆଣେ। ତାପରେ ମୋର କଲେଜ୍ ଯାଏ ଦଶଟାରେ ମୁଁ ଯେତେବେଳେ ପ୍ଲସ ଥ୍ରି କରୁଥିଲି, ଏବେ ତ ଉସକମ ସରିଗଲା। ତାପରେ ପ୍ଲସ୍ ଥ୍ରୀ ଏମତି କ୍ଲା କଲେଜ୍ ଯାଏ କ୍ଲାସ୍ କରେ ଆସେ କ୍ଲାସ୍ ସରିଲେ ମୁଁ ଟିକେ ଖାଇକି ଏମତି ଟିକେ ବସିକି ଟିକେ ଆସିଯାଏ। ତାପରେ ଛଅଟାରେ ପୁଣି ଦିଦିକୁ ଆଣିବାକୁ ଯାଏ। ଛଅଟାରେ ସେ ଛଅଟାରେ ଆସେ ବସଷ୍ଟାଣ୍ଡ୍ ସେ ପାଖାପଖି ହେବାକୁ ଥିବ, ନନ୍ଦନକାନନ୍ ପାଖରେ ଥିବ କଲ୍ ମାରିବ। ତାଙ୍କୁ ଆଣିବାକୁ ଯାଏ ତାପରେ ମାମା ଏଇଟା ପଠାନ୍ତି କି ସେଇଟା ପଠାନ୍ତି ଆଣିଦିଏ ଏମତି ଆଉ। ତ ମତେ ଦିନରେ ଟାଇମ ହୁଏନି, ମାନେ ମୁଁ ତା ଭିତରେ ମୁଁ କଲେଜ୍ ଯିବି, ଖାଇବି, ରେଷ୍ଟ କରିବି, ତ ହେଇଯାଏନା ଟାଇମ୍। ତ ମତେ ନିଦ ହି ହୁଏନି ମାନେ ମୁଁ ଦିନରେ ଶୋଇ ଆଉ ମତେ ଦିନରେ ଶୋଇବା ପସନ୍ଦ ବି ନାଇଁ। ଆଗରେ ମୁଁ ଦିନରେ ଶୋଇବି ରାତିରେ ଶୋଇପାରିବିନି, ଆଉ ରାତିରେ ମସ୍ତନିଦ ଦରକାର୍ ନା ଦେହ ପାଇଁ ବହୁତ୍ ଭଲ।
ଆଉ ରାତି ଅନିଦ୍ରା ହେଇକି ଦିନ ସାରା ବି ଟିକେ ରେଷ୍ଟ ନନେଲେ ସେଇଟା ବି ଦେହ ପାଇଁ ଖରାପ୍।
ଉଁ ହୁଁ। କିନ୍ତୁ ଏବେ ନାଇଁ ଏବେ ମୁଁ ମଝିରେ କଣ ହେଇଥିଲା କେଆଣି ମାନେ ଟିକେ ନିଦ ଭାଙ୍ଖେଲ୍ ଏବେ ମୋର ପୁରା ସିଡ୍ୟୁଲ୍ ଠିକ୍ ଅଛି ମାନେ ନିଦ ବି କମ୍ପ୍ଲିଟ ହଉଛି ମୁଁ ଶୋଇଯାଉଛି। ଫୋନ ରଖିଲେ ଆକ୍ଚୁଆଲି ନିଦ ହେଇଯିବ ଫୋନ ଯଦି ତମେ ଭଲ କାମ ପାଇଁ କରୁଛ କର ନହେଲେ ଅଲଗା ପାଇଁ ଫୋନ୍ ନ ଦେଖିକି ଶୋଇଯିବା ବେଟର।
ସେ ତ ଅଟୋମେଟିକ ମନ ଟାଣିବ ଟିକେ ଫୋନ ଟିକେ ଟେଖିଦେବି କି ଫୋନ ଟିକେ ଦେଖିଦେବି କି।
ଥାଉ ଥାଉ ତମର କେମତି ରାତି ରେ ପୁରା ଠିକ ନିଦ
ନାଇଁ ସବୁଦିନ ହି ବାରଟା ଗୋଟେ ନହଲେ ମତେ ନିଦ୍ ଲାଗିବନି।
ଆଛା ତମର ବି ସେମିତି ନା?
ହଁ। ହୁଁ ଜାଣି ଶୁଣିକି ଖଟ ପାଖରେ ଗୋଟେ ପା ରଖିଦେଇଛି ଚାର୍ଜିଂ ପଏଣ୍ଟ। ଚାର୍ଜର ଗେଞ୍ଜା ହବ ଯଦି ଚାର୍ଜ ନଥିବ ଫୋନ ଚାର୍ଜ ଗେଞ୍ଜା ହବ।
ମୋବାଇଲ ଦେଖା ହଉଥିବ ଇଏ ହଉଥିବ।
ନାଇଁ ହେଲଥ ଖରାପ ହବ ସେମିତି କରିବା କଥା ନୁଏ ରାତିରେ ଶୋଇବା କଥା ପୁରା ସଫିସିଏଣ୍ଟ।
ଛାଁ ଅଟୋମେଟିକ କେତେବେଳେ ନିଦ ହେଇଯାଇଥିବ ଫୋନ ଫୋନ୍ ବାଟରେ। ଚାଦର ଚାଦର ବାଟରେ ବହୁତ ଥର ଫୋନ୍ ପଡିକି ବି ମୋର ତଳେ ପଡିଯାଇଥିବ ଭାଙ୍ଗିଥିବ ଇଏ ହେଇଥିବ।
ଆଚ୍ଛା। ହଉ ମୁଁ ଟିକେ ଅ ମୋ ଭାଇ ଆସିଲା ତ ଟିକେ ବର୍ଷା ହୋଉଚି ତାକୁ ଖାଲି ଦେଇ କି ମୁଁ କଲ୍ କରୁଚି ତମକୁ। କଣ ବୋ